ହଁ ଶୁଭ ସନ୍ଧ୍ୟା ହଁ ଶୁଭୁଚି ଶୁଭୁଚି।
ଶୁଭ ସନ୍ଧ୍ୟା ଶୁଭ।
ଏବେ ଶୁଭିଲା ସେତେବେଳେ ଟିକ କେ ବୋଧେ ନେଟୱାର୍କ ର ପ୍ରୋବ୍ଲେମ ରହିଥିଲା ସେଥିପାଇଁ ଶୁଭୁ ନଥିଲା।
ହୁଁ ହୁଁ। ଓହୋ।
ହଁ ଆଉ କେମିତି ଅଛନ୍ତି ଆପଣ? ହଁ ଭଲ ଅଛି।
ହଁ ମୁଁ ଭଲ ଅଛି।
ଓହୋ କଣ କରୁଥିଲେ?
ମୁଁ ଆ ବାହାରୁ ଆସିଲି ଆ ଯେ ସେଥିପାଇଁ ଟିକେ
ଆଚ୍ଛା ଆଜି ତାହେଲେ ରବିବାର ଆପଣଙ୍କର ବ୍ୟସ୍ତବହୁଳ ହିସାବରେ କଟିଚି।
ବ୍ୟସ୍ତ ବହୁଳତା ତ ସେମିତି ସବୁଦିନ ଥାଏ କିନ୍ତୁ ଆଜି ରବିବାର ଚାଲିଚି ସେମିତି ଆଉ। ଦିନ ବେଳା ପାଗ ଟିକେ ବେଶୀ ଖରା ନା ତ ଦିନର ସବୁ କାମ ସନ୍ଧ୍ୟା ଆଉ ଉପରଳା ଏମିତି କରିବାକୁ ପଡେ ଆ।
ହଁ ଖରା ଦିନେ ତ ସେଇଭଳିଆ ଆଗରେ କରିବାକୁ ପଡିବ। ନାଇ ଆମ ଆଡେ ଏତେ ଖରା ତ ହଉନି ଖରା କମିଗଲାଣି କିନ୍ତୁ ବର୍ଷା ହଉଚି। ଛି ମଝିରେ ମଝିରେ ତ ଆଜି ଟିକେ ବର୍ଷା ହେଇନି ସେଥିପାଇଁ ହୁଁ ହୁଁ।
ଭଗବାନଙ୍କର ଦୟା ଆପଣଙ୍କ ଏରିଆକୁ ତାହେଲେ? ଆମର ତ ଏଠି ବହୁତ ଦିନ ହେଲା ବର୍ଷା ପାଇନି।
ଆଚ୍ଛା ଗରମ ପ୍ରବଳ ନା ତା ତାହେଲେ ସେଠି।
ହଁ ହଁ।
ଉଁହୁଁ ଅଁ ହୋ କିଛି ନାଇଁ ଆ ଆପଣ ଯେତେବେଳେ ଫାଙ୍କା ଟାଇମ ପାଇବେ? ବୁଲିବାକୁ ମଧ୍ୟ ଆସିପାରିବେ ଆପ ଆମ ଏରିଆକୁ।
ନାଲେ।
ଆ ତ ମୁଁ ଭାବୁଥିଲି କଣ କି ମାନେ ରବିବାର ଟା ଥିଲା ତ ସ କାଳୁ ମୋର ସବୁବେଳେ ମୁଁ କଣ କରେ ନା ରବିବାର କିମ୍ବା ଶନିବାର ଯଦି ଛୁଟି ଥିବ ତ? ଆ ଯାହାବି ଏତେ ପୋଷାକ ପତ୍ର ଅଛି ସବୁ ସଫାସଫି କରି କରିଦିଏ ନିଜେ। ତ ଆଜି ସେମିତି‌ କରିଥିଲି କିନ୍ତୁ ଦୁଇ ଦିନ ତଳେ ଲଗାତାର ତିନି ଦିନ ହେଲାଣି ଏଇଟା। ଲଗାତାର ସକାଳୁ ଜୋର ଖରା ହୁଏ। ଆଉ ଠିକ ବାରଟା ପାଖାପା କି ବର୍ଷା ଜୋର ହୁଏ। ମାନେ ତିନି ଚାରି ଘଣ୍ଟା ବର୍ଷା ହବ। ତ ମୁଁ ଭାବିଲି ବୋଧେ ଆଜି ସେମିତି ହେଇଯିବ କି କଣ? ମୁଁ ନଥିଲି ପୁଣି ପଳେଇଥିଲି। ସାର୍ଟ ପ୍ୟାଣ୍ଟଟା ଶୁଖେଇକି ପଳେଇଥିଲି ମୋର ଜଣେ ସମ୍ପର୍କୀୟଙ୍କ ଘରକୁ।
ଆମର ଏଇଠି ତ ବର୍ଷା ର କିଛି ପ୍ରଶ୍ନ ହିଁ ଉଠୁନି କାଲି ଖରା ହିଁ ଖରା। ଆପଣ ରାତି ଯଦି ଲୁଗାପଟା ସଫା କରିକି ଶୁଖେଇଲେ ସିଏ ଆରାମ ସେ ଶୁ
ହେଁ ହେଁ ହେଁ ନାଇଁ ସେଇଟା ମତେ ଡର ଲାଗୁଥିଲା। ଯେ ମୁଁ ଗଲା ବେଳକୁ ସବୁ ଓଦା ହେଇଯାଇ ନଥିବ ତ ଆଉଥରେ ପୁଣି। ତାପରେ ରେ ଦେଖିଲା ବସିକି ଆଜି ଆଜି ହିଁ ଖାଲି। ବର୍ଷା ହେଇନି ନହେଲେ ତିନି ଦିନ ହେଲାଣି ବର୍ଷା ହଉଥିଲା।
ତ ଆପଣ ତାହେଲେ ଆପଣ ଆଜି ସଫାସଫି କାମ କରିଛନ୍ତି ବୋଲି ବର୍ଷା ହେଇନି।
ହଁ ସେଇଟା ବୋଧେ ଇନ୍ଦ୍ରଦେବ ମୋ ଉପରେ ଟିକେ ପ୍ରସନ୍ନ ଅ ଛନ୍ତି ଆଉ।
ପ୍ରସନ୍ନ ଅଁହଁ ନିହାତି ଆପଣ କଣ ପରିବାର ଅ ରୁହନ୍ତି।
ନାଇଁ ମୁଁ ଏଠି ଏକଲା ହିଁ ରୁହେ। ମୋର ବାପା ମାମା ସବୁ ହଁ ବାହାରେ ରୁହ
ଆଚ୍ଛା ଆଚ୍ଛା।
ଉଁ ହୁଁ ମାନେ ମୋ ଗାଁ ଅଲଗା ଜାଗାରେ। ମୁଁ ଏଠି ଏ କାର୍ଯ୍ୟରତ ଅଛି ଆଉ।
କିନ୍ତୁ ପାଗ କଥା ଆପଣଙ୍କର ଏରିଆ ର ଶୁଣି ବହୁତ ଖୁସି ଲାଗିଲା। କିଛି ଆପଣଙ୍କୁ ମିଳୁଥିବ କି ବର୍ଷା
ସବୁଜିମା ଏରିଆ ନା ଏଟା ପୁରା ପାହାଡ ପର୍ବତ ଘେରା ସବୁଜିମା ଏରିଆ ତ ସେଥିପାଇଁ ଖରା ତ ହୁଏ। ବା କି ବର୍ଷା ଆଉ ଶୀତ ବହୁତ।
ଆମର ଏଠି ଆ ଆମ ଆମର ଏଠିର ଅବସ୍ଥା ଏବେ ସେ ଆଡକୁ ଗଲାଣି। ଯଦି ଆଉ ଦୁଇ ଦିନ ତିନି ଦିନ ପରେ ସମୟ ହବ ତାହେଲେ ଆମର ଏ ଯୋଉ ଧାନ କାମ ସବୁ ଯୋଉ ଲାଗିଚି। ବିଲରେ ଯୋଉ ଗଛ ମାନେ ତଳି ଫଳି ପଡିଚି। ହଁ ସେଟା ସବୁ ପୋଡି ମାନେ ପୁରା ପୋଡି ଜଳିବା ଉପରେ ନଷ୍ଟ ହବା ଉପରେ ସିଏ। ଆଉ ଗୋଟେ ଦି ଦିନ ହେଇଗଲା ମାନେ ସିଏ ପୁରା
ଆରେ ନାଇଁ ସେଇଟା ହିଁ ପରା ମାନେ ମୌସୁମୀ ଆସି ଆସିକି ବର୍ଷା ଏବେଠୁ ଲଗାତାର ହବା କଥା ମାନେ ରଥ ରଜ ପରେ ଆମର ସାଧାରଣତଃ ବର୍ଷା ଲାଗି ରହେ ସବୁବେଳେ। ତ ସେଇ ଟାଇମ ରେ କଣ କରନ୍ତି ନା ଚାଷୀ ମାନେ ସବୁ ତଳି ପକାନ୍ତି। କାଦୁଅ କରନ୍ତି ଏଇ ଟାଇପ ର ଜିନିଷ କରନ୍ତି ତ ତାପରେ ପୁଣି ନ ମାନେ ଆମର ଆଉ ଗୋଟେ ଦି ମାସ ଗଲା ପରେ ତଳି ପୁଣି ଇଏ କରିକିନା କରା ହୁଏ ନା ଲଗା ହୁଏ କି ନା ତାପରେ ପୁଣି ଡିସେମ୍ବର ଆଡକୁ ଫସଲ ଅମଳ କରନ୍ତି।
ସେଇ ଏଇ କାମଟା ସବୁ ଜାଗାରେ ସମାନ ହୁଏ କିନ୍ତୁ ବର୍ଷା ଉପରେ ନିର୍ଭର ଯେ ବର୍ଷା କେତେ ଅଧିକ ହେଲେ କଣ ହବ। ନାଇଁ ଏଇ ଧାନ ଚାଷ ଟା ବର୍ଷା ଉପରେ ପୁରା ନିର୍ଭର ନା ଯେତେ ଅଧିକ ବର୍ଷା ଯେତେ ଅଧିକ ବର୍ଷା ସେତେ ଫସଲ ଭଲ ହବ କିନ୍ତୁ ଆମ ଏରିଆରେ ଉ ଏଇ ବର୍ଷ ଭଲ ବର୍ଷା ହଉଛି ତା ପର ବର୍ଷ ବର୍ଷା କମି ଯାଉଛି। ତା ପର ବର୍ଷ ଏମିତି ବର୍ଷା ହଉଛି ସବୁ ଫସଲ ନଷ୍ଟ ତା ପର ବର୍ଷ ପୁଣି ବର୍ଷା। ନ ପରିବେଶର ଯୋଉ ପରିବର୍ତ୍ତନ ଟା ହଉଛି ସେଇଟା ଆମର ଏଠି ପୁରା ଭଲସେରେ ଜଣା ପଡୁଛି।
ହୁଁ ହୁଁ ହୁଁ। ନାଇଁ ସେମିତି ତ ହୁଏ ଉପକୂଳବର୍ତ୍ତୀ ଏରିଆରେ ଏ ସବୁ ଜିନିଷ ଯା ମାନେ ବହୁତ ଭଲ ଭାବରେ ଜଣା ପଡେ ତ ସାଧାରଣତ ମାନେ ଅଲଗା ଜାଗାରେ ବେଶୀ ଜଣା ପଡେନି କିନ୍ତୁ ଏମତି ଉପକୂଳବରତୀୟ ଅଞ୍ଚଳରେ ବହୁତ ମାନେ ଆପଣ ଦେଖୁନାହାନ୍ତି ବାତ୍ୟା ହେଲେ ମଧ୍ୟ ପବଳ ଵ
ହଁ ସେଇ ତ ସେଇ ତ ଆମର ହଁ ସେ ତ ଆମର ଅଭ୍ୟାସ ହେଇଗଲାଣି ତ ଆମକୁ ଆଉ କିଛି ଫରକ ପଡୁନି।
ହଜ୍
ଏତେ ଅଧିକ ମାନେ ଡରାବନା ହେଲେ ବି ଆମକୁ କିଛି ଆଉ ଓ ହୋ କିଛି ଫରକ ପଡୁନି ବାତ୍ୟା ହବ। ହବ ବାତ୍ୟା ଆଉ ବର୍ଷ କୁ ଦୁଇ ତିନିଟା ଏମିତି ନିଉଜୁରେ କୋଉଟା ଛୋଟ କୋଉଟା ବଡ ଆଉ ସିଏ ହେଇକି ପୁରା ଅଭ୍ୟାସ ହେଇଗଲାଣି କିନ୍ତୁ
ମୁଁ ଆସିଥିଲା ମାନେ ଗୋଟେ ମାନେ ହାସ୍ୟାତ୍ମକ ଭିଡିଓ ଗୋଟେ। ଯେ ଗୋଟେ ଲୋକଟା କହୁଥିଲା ଯେ ଏଇ କିି ବାତ୍ୟା ବାତ୍ୟା ହଉଛି ଆମର ଲୁଙ୍ଗି ଉଡୁନି ଆଉ କି ବାତ୍ୟା ବୋଲି କହୁଥିଲା।
ହାଁ ହାଁ ହାଁ ହେମିତି ସେମିତି ସେମିତି ବାତ୍ୟା ନାଁ ଶୁଣିଲେ ଆମ ଆଡେ ପିଲା ଭୟ କରନ୍ତିନି ବାତ୍ୟା ହଉଛି ଆମେ ବାହାରକୁ ଯାଇ ଦେଖିବୁ କେମିତି ବାତ ଯାଉଛି ପବନ କେମିତି ହଉଛି ବାହାରେ ଦେଖିବୁ ଆମେ ପବନ କେମିତି ହଉଛି। ଡର ଛାଡିଗଲାଣି କିନ୍ତୁ ଯୋଉ ନଷ୍ଟ ଟା ଯୋଉ ହଉଛି ପ୍ରାକୃତିକ ବିପର୍ଯ୍ୟୟରେ ଯୋଉ ନଷ୍ଟ ହଁ ବହୁତ ବହୁତ ହୁଏ।
ଆଉ ହଁ ଆମେ ଡରୁନି କାରଣ ଆମେ ସବୁବେଳେ ସେଠି ସୁହେଇ ଗଲୁଣି ଯେ ସବୁ ପ୍ରାୟ ଯେତିକି ବାତ୍ୟା ଆସୁଛି ସେଇ ଆମର ଏରିଆ ରେ ହିଁ ଆସୁଛି। ଏ ତ ଲୋକମାନଙ୍କ ମଧ୍ୟରେ ଭୟ ନାହିଁ କିନ୍ତୁ ଯେତିକି ନଷ୍ଟ ହଉଛି ଆର୍ଥିକ ଦୃଷ୍ଟିରୁ ହଉ କିମ୍ବା ଧନ ଜୀବନ ହାନି ଦୃଷ୍ଟି ସେଥିରୁ ତ ଜଣା ପଡୁଛି ସେଟା।
ଛି ନଷ୍ଟ ହଉଛି ବହୁତ ନଷ୍ଟ ହଉଛି ଲୋକ ଆଜିକାଲି ନଷ୍ଟ ହେଇକି ବି ଲୋ ଲୋକ ଆଉ ସତର୍କ ବି ହଉନାହାନ୍ତି କଣ କହିଲେ? ଏ ଲୋକଙ୍କର ଯେହେତୁ ଅଭ୍ୟାସ ହେଇଗଲାଣି ତ ସେଇଟାକୁ କେମିତି ବନ୍ଦ କରାହବ। ସେଇ ଜିନିଷ ଟା ଖାମଖିଆଲି ହେଇଗଲେଣି ଆଉ ଏତେ ସେମାନଙ୍କର ନାହିଁ ରେ ଆରେ ଏଇଟାକୁଵ ମାନେ ନହବା ପାଇଁ କଣ କିଛି କରିବା ଦରକାର? ଦରକାର ନାଇଁ ହଉଛି ତ ହଉଛି ଆମେ ତ ସାମ୍ନା କରିଗଲୁ ନା ଆମର ସାହସ ବଢିଗଲାଣି ଆଉ କଣ ଦରକାର,
ହଁ କିନ୍ତୁ ଏବେ ମୁଁ ଶୁଣି ଥିଲି ସରକାରଙ୍କର ଯୋଉ ଗୋଟିଏ ଯୋଜନା ଅନୁସାରେ ଏ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡା କରେ ଯୋଉ ବଡ ବଡ ସିଧା ସିଧା ବୃକ୍ଷ, ଯୋଉଟା କି ଆମର ତାଳ ଗଛ ହଉ କିମ୍ୱା ନଡିଆ ଗଛ ଲଗେଇବା କଥା। କାହିଁକି ନା ସେ ଗଛ ଗୁଡା ତ ଭାଙ୍ଗିବନି ସହଜରେ।
ହଉଚି ନା ହଁ ଭାଙ୍ଗେନି ତାପରେ ସରକାରଙ୍କ ତରଫରୁ ଏ ଗଛ ଗୁଡା ଫ୍ରି ମାନେ ମାହାଳିଆ ମିଳୁଚି ବି, ଏମତି କି ଆପ ଆପଣ ଲଗେଇବେ ତାର କେୟାର କରିବେ ଆଉରି ତା ପ୍ରତି ପ୍ରତି ଗଛ ପିଛା ପଇସା ବି ମିଳେ, କିନ୍ତୁ ଲୋକ ପଇ ସା ପଡିଗଲେ ହାତରେ ତାପରେ ଗଛ ଲଗେଇ ଦିଅନ୍ତି, କିନ୍ତୁ ଗଛର ମାନେ ତାର ଯତ୍ନ ନବା ଜାଣି ନାହାଁନ୍ତି, ଗଛ ଲଗା ହେଇଗଲା ନା ନା ଗଛ ଲଗା ହେଇଗଲା ହଉ ହଉ ଯଦି ଗଛଟା ବଢିଗଲା ତାହେଲେ ଆମର, ଖରାପ ହେଇ ମରିଗଲା ମରି ତ ଗଲା ଆଉ। କଣ ଫ୍ରି ଗଛ ମିଳିଥିଲା ଆଉ।
ହଁ ମାନେ ସେଇ ଜିନିଷ ହିଁ ହଉଚି ଆଉ ସ ରକାର ସବୁ ଜିନିଷ ଯୋଗେଇ ଦଉଚନ୍ତି, କିନ୍ତୁ ଲୋକମାନେ ସତର୍କ ନ ହେଇକି ଆଉ କଣ କରିପାରିବେ ସେଇଟା ସରକାର। ଆଉ ସନ୍ଧ୍ୟାବେଳେ କଣ ଖାଇଛନ୍ତି ଆପଣ?
ଖାଇବା ତ ସନ୍ଧ୍ୟାବେଳେ କିଛି ନାହିଁ, ଆଜ ତ ମୁଁ ସନ୍ଧ୍ୟାବେଳେ ଖାଇନି, ଆମର ତ ବ ମାନେ ସୂର୍ଯ୍ୟ ଅସ୍ତ ଜ ଏବ ଜଷ୍ଟ ଏବେ ସନ୍ଧ୍ୟାଟା ଷ୍ଟାର୍ଟ ହେଲା।
ଓହୋ ହାଁ-ହାଁ-ହାଁ। ନାଇଁ ଆମ ଆଡେ ତ ସନ୍ଧ୍ୟା ହେଇକି ରା-ରାତି ହେଲାଣି।
ଛଅଟା ଛଅଟା ପଇଁଚାଳିଶ ପାଖାପାଖି ବେଳୁ ପୁରା ଆଲୁଅ ଥିଲା। ଏବେ ଅଳ୍ପ ଅଳ୍ପ ଅନ୍ଧାରିଆ ଅନ୍ଧାରିଆ ଜଣା ପଡୁଛି।
ହଁ ସତ କଥା ଏବେ ତ ମାନେ ଅନ୍ଧାର ହେଲା, ଆମର ବି ଆମର ରା ତି ହେଲାଣି ମାନେ ରାତି ଜଣା ପଡୁ
ହଁ
ଜହ୍ନ ତାରା ଟିକେ ଟିକେ ଦେଖା ଯାଉଛନ୍ତି।
ମତେ ଏଇ କେତ ଦିନ ହେଲା ଆଉ ରାତି ଜଣା ପଡୁନି, ମାନେ ରାତିରେ ବି ଲାଇଟ୍ ଆଲୁଅ ଆଉ ଏଇ ଯୋଉ ତମ କାକାସର ଏମିତିରେ କି ଯୋଉ ରାତି ଜଣା ପଡୁନି, ମାନେ ମୁଁ ଭାବୁଚି ଯେ ରାତି ଆଉ କେମି ତି ଭୁଲିଗଲିଣି ମାନେ ରାତିର ରାତିର ଯୋଉ ମଜା ଥିଲା କି ନାଇଁ ରା ତିରେ ପୁରା ନିଦ ହବ, ବାହାରକୁ ଦେଖିଲେ ଅନ୍ଧାର ଦେଖାଯିବ, ସେ ଦୃଶ୍ୟ ଦେଖିବାକୁ ମିଳୁନି।
ନାଇଁ ଏ ସତ କଥା ମୁଁ ବି ଯେତେବେଳେ ଏ ସହରାଞ୍ଚଳରେ ରହୁଚି ଏବେ ମଧ୍ୟ ବି କହିଆକୁ ଗଲେ। ତ ମୁଁ ଯେତେବେଳେ ଗାଁକୁ ଯାଏ ସେଇ ଜିନଷଟା ଅନୁଭବ କରେ, ଆମ କାହିଁକି ନା ଆମର ଗାଁରେ ଲୋକମାନେ ରାତିରେ ସବୁ ରା ମାନେ ବିଦ୍ୟୁତ ବତ ଜଳେଇ ମାନେ ଲିଭେଇକି ଶୁଅନ୍ତି, ତ ଆଉ ଯେତେବେଳେ ବି ଖରା ଦିନେ ବି ଯେତେବେଳେ ଲା ବିଦ୍ୟୁତ କାଟ ହୁଏ ତ ଆମେ କଣ କରୁ ସନ୍ଧ୍ୟା ସମୟରେ ଖଟିଆ ସବୁ ଅଗଣାରେ ବିଛେଇକି ତା ଉପରେ ଶୋଉ। ଆଉ ଗପ କରୁ ସମସ୍ତେ, ତ ଏବେ ମଧ୍ୟ ବି ସେ ଜିନଷ ଚାଲିଚି ଆମ ଗାଁରେ, ତ ଆମେ ଏଇ ରଜରେ ଯାଇଥିଲୁ ସେ ଗାଁକୁ ସମସ୍ତେ ମିଶିଥିଲୁ। ତ ସେଠି ମଧ୍ୟ ସେଇ ଖଟିଆ ପକେଇକିନା ରାତିରେ ବିଦ୍ୟୁତ କାଟ ହେଇଥିଲା ତ ଆମେ ଉପରକୁ ଅ ନେଇ କି ତାରା ଜହ୍ନ ପୁରା ସ୍ପଷ୍ଟ ଭାବରେ ଦେଖା ଉଥିଲା।
ସେଇ ମାନେ ସେଇ ହାଁ-ହାଁ-ହାଁ ସେ ଗୋଟେ ମାନେ ଅ ଅଭୁଲା ସେ ହଉଚି ଗୋଟେ ଅଭୁଲା ସ୍ମୃତି। ଛୋଟ ପିଲା ମାନେ ପିଲା ବେଳର ସେଏ ଗୋଟେ ଅଭୁଲା ସ୍ମୃତି ଆକାଶକୁ ଅନେଇକି ଖୋଲା ଛାତରେ ଖଟିଆ ପ କେଇକି ଶୋଇବା, ଯୋଉଟା କି ଏ ମିଳୁନି ସେଇ ଖୁସି ବି ନାହିଁ ଏବେ ସମସ୍ତଙ୍କ ହାତରେ ଗୋଟେ ଗୋଟେ ଫୋନ୍ ଗେମ୍ ଖେଳ ସର୍ଟସ୍ ଦେଖ ମୋବାଇଲ୍ ଘାଣ୍ଟ ଶୋଉ ଶୋଉ ଶୋଇଲେ ପୁଣି ଏ ମୋବାଇଲ କଡ ତଳେ, ମୁଣ୍ଡ ତଳେ, ଗୋଡ ତଳେ, ଥିବ ରାତି ପାଇଲେ ଆଲ୍ ରାମ୍ ବାଜିଲେ ଉଠ।
ଠିକ ଠିକ କଥା। କାହିଁକିନା ମୁଁ ଜାଣିଚି ମୋ ମାନେ ଆମର ଛୋଟବେଳେ ବା ଆମର ମୋବାଇଲ ଫୋବାଇଲ ସେତେବେଳେ ଆସି ନଥିଲା ଆସିଥିଲେ ବି ଆମ ଘରେ ନଥିଲା।
ହଁ ହଁ ହଁ ଆମକୁ ତ ମିଳେ ବି ନାହିଁ ମୋବାଇଲ କିଏ ଆଣିଚି କିଏ ମୋବାଇଲ ଆଣିଚି କି କିପ୍ୟାଡ ମୋବାଇଲ ହା କିପ୍ୟାଡ ମୋବାଇଲର ସେ ପୁଣି ଯୋଉ ସାପବେଙ୍ଗ ଖେଳ।
ହଁ ସେଇଟା ମଧ୍ୟ ମୁଁ ଖେଳିଚି ମାନେ ସେଟା ବଡ ହେଇଗଲେଣିି ସେତବେଳକୁ ବାକି ଚାଲିଚି। ତ ସେଇଟା ଯେତେବେଳେ ମୁଁ ଦେଖିଚି ନା ମାନେ ଗୋଟେ ସେ ଜିନିଷ ଦେଖେ ମାନେ ଇଏ କରେ ମାନେ ବାପାଙ୍କ ସହିତ ଛାତ୍ ଛାତ ଉପରକୁ ଯେତେବେଳେ ଯାଇଥିବି ରାତିରେ ତ ବାପା ମତେ ଚିହ୍ନାନ୍ତି ଯେ କୋଉଟା ସପ୍ତର୍ଷି ମଣ୍ଡଳ। କୋଉଟା ଏକ ଧ୍ରୁବ ତାରା ଏସବୁ ଜିନିଷ ଚିହ୍ନାନ୍ତି ମତେ ମତେ ମୁଁ ସେଇ ଜିନିଷ ମନେପଡ଼ିଲେ ନା ବୋହୁତ ଖୁସିଲାଗେ।
ଖୁସି ଲାଗେ ସେଇଟା ଆଗୁ ଜେନେରେସେ ସନ୍ ଆଗ ଆମ ପିଢିଙ୍କୁ ମିଳିବନି ବୋଧେ। ସେମାନେ ଏଇ ଜିନିଷଗୁଡା ଦେଖିବେନି ମାନେ ଆଜି ଜଣଙ୍କୁ ମୁଁ ଶଗଡ ଗାଡି ଜଣ ଜଣଙ୍କୁ ମୁଁ ଆଜି ଶଗଡ଼ ଗାଡିରେ କଥା କହିଲି ସିଏ ମତେ ମତେ ଏମିତି ଆଁ କରିକି ଏମିତି ଅନୋଉଚି କି ଶଗଡ଼ ଗାଡି କଣ ଗୋଟ ଅ ଅଛି ମୁଁ କହିଲି ହଁ ଏଇ ଯୋଉ ବଳଦ ବଳଦ ବେକରେ ଏ କାଠର ଏମତି ଗାଡି ଗୋଟେ ଦିଟା ଚ କ ଥିବ ନା କେମିତି କେମିତି ଗୁଗଲ୍ ସର୍ଚ୍ଚ୍ କରି ଦେଖାହେଲା ଇଏ ହୋଉଚି ଶଗଡ଼ ଗାଡି। ଶଗଡ ଗାଡି ଏମିତି ଥିଲା ଲୋକ ଏମିତି ଶଗଡ଼ ଗାଡି ଚଲୋଉଥୁଲେ।
ହୁଁ ହୁଁ ହୁଁ।
ଆପଣ ଦେଖିଚନ୍ତି ସଗଡ ଗାଡି ବସିଚନ୍ତି ଆପଣ?
ମୁଁ ଦେଖିଚି ଧାନ ମଧ୍ୟ ବୋହାହେଇଚି ଆମ ଶଗଡ଼ ଗାଡିରେ ଆମେ ଖତ ନେଇକି ଯାଉ ଧାନ ନେଇକି ଯାଉ।
ଶଗଡ ଗାଡିରେ ମୁଁ ଛୋଟ ଥିଲି ଯେତେବେଳେ ସେତେବେଳେ ଗାଁରେ ଏ ମୁଁ ଉମ୍ ପ୍ରାୟ ଟାଇମ ରହେ ଗାଁରେ ଗାଁରେ ପଢାପଢି ମଧ୍ୟ କରିଚି କିଛି ଦୁଇତିନି ବର୍ଷ ଛୋଟବେଳେ। ତ ସେତେବେଳେ ମୋ ଜେଜେବାପଙ୍କ ସହିତ ମୁଁ ଚାଷ ମଧ୍ୟ ଯାଉଥିଲି ସେତେବେଳେ। ଚାଷ ଦେ
ସେଇ ସେଇ ଯୋଉ କାଦ ବିଲ ଆଉ ଯୋଉ ସଗଡ ଗାଡି ଚାଷ ସେଇ ମଜା। ମିଳୁନି ଏବେ ତ ନାହିଁ କହିଲେ ଚଳେ ଆମକୁ ବି ସ୍ ସମୟ ଅଭାବ ଆମେ ବି ଯାଇପାରିବାନି ଗଲେ ବି କରିପାରିବାନି ସେଇ କାମ ତ ଆଉ